ହଁ।
ଏଇଠି ବସିଥିଲି ଆଉ।
ତୋ ପାସ ଗୋଟେ କାମ ମ କଥା କହିବି ମୁଁ ତୋର ମିଶିକି କରିବା କି?
ହୁଁ ହଁ ସେମିତି ତ କଲେ ଭଲ କାରଣ ଆମେ ଏମତି ଏ ଘରେ ଖାଲଟାରେ ବୋରିଙ୍ଗ ହଉଛେ ତାପରେ ବିଜନେସ୍ କଲେ ଆମର ବି କିଛି ଇ ମାନେ ଇନକମ ବି ହେଇପାରନ୍ତା। ତାପରେ ଆମର ବି ଟାଇମ ବି ଟିକେ ଯାଆନ୍ତା ଆଉ କଣ କରିବା ତୁ ତ ସିଲେଇ ଶିଖିଛୁ ନା ସବୁ। ଡିଜାଇନ ସବୁ ଡ୍ରେସ ହଉ ସବୁ ବ୍ଲାଉଜ ସବୁ ଏଇରା ସବୁ ବନଉ।
ପିଲେଇ କରିବା। ମାନେ ପିଲା ରଖିବା ଆମେ ଦି ତିନିଟା ପିଲା ରଖିବା ଆଉ ତୁ ମୁଁ ରହିବା ଆଉ ପିଲା ରଖିବା ଦି ତିନିଟା ଆଉ।
ହଁ ତତେ ତ ସବୁ ଜିନିଷ ପୁରା ପ୍ର ଆସି ସାଇଲାଣି ସବୁ ସିଲେଇ ବିଷୟରେ ମ ତେ ତ ଏମିତି ଅଳ୍ପ କିଛି କିଛି ଆସିଛି ବେଶୀ ଆସିନି କିନ୍ତୁ ଡିଜାଇନ ସବୁ ଜାଣିଛି। ଆଉ ମୁଁ ବି ରହିଲେ ତୋ ସାଙ୍ଗରେ ଟିକେ ଟିକେ ମତେ ଶିଖେଇ ଦବୁ ମୁଁ ଅଧିକ ବି ଆଉ ଟିକେ ଜାଣିପାରିବି।
ହଁ ସେଥିପାଇଁ ତ କହୁଛି ନିଜ ମଣିଷ ଅ ହ କୁ ନେଇକି କରିବି ତୁ ମୁଁ ରହିବା ଆଉ ଝିଅକୁ ମିଶେଇବା ଆଉ ପିଲା ଆଉ ଦି ଜଣ ଆଣିବା ଆଉ। ଯିଏ ଶିଖିଆ ପାଇଁ ଇଣ୍ଟ୍ରେଷ୍ଟ୍ ଥିବ।
ଆମେ ଟିକେ ଅଧିକ ମେସିନ୍ ଆଣିବା ହାରି ଦି ତିନିଟା ତ ଆମେ ଦୋ କାନ ଟାଇପ୍ ର ଗୋଟେ ଖୋଲିଦେବା ବହେ କପଡ଼ା ସବୁ ବି ରଖିବା। ଯାହାର ଯାହା ଦରକାର ହବ ଯଦି କିଏ କହିବ ଡ୍ରେସ୍ ଅ କରିବା ପାଇଁ ଆମେ ସିଏ କାହିଁ କିଣିକି ଆଣିବ ଯଦି ଆମ ପାଖରେ ବି ଭଲ ଭଲ ଜିନିଷ ରହିବ ସେମାନେ ସେଇଠୁ କିଣିକି ବି ଆମକୁ ସିଲେଇ କରିବା ପାଇଁ ଦେଇପାରିବେ ତ ଆମେ ରେ ଏ କଣ କରିବା ନ କରିବା ଏମିତି ଟିକେ ଇଏ ଥିଲି
ଆମ ଘର ପାଖାପାଖି ଯଦି ଗୋଟେ ଘର ମିଳିଯାଆନ୍ତା ତାହେଲେ ଭଲ ହୁଅନ୍ତା ସେଇଠି ଫା ଷ୍ଟାର୍ଟ କରନ୍ତେ। ତାପରେ କେମିତି କଣ ହଉଛି ଦେଖନ୍ତେ ଆଉ ଯଦି ବି କିଏ ଶିଖିବା ପାଇଁ ବି ଚାହାନ୍ତା ଆମେ ବି ତାଙ୍କୁ ଶିଖାନ୍ତେ
ହଁ ଶିଖିବାକୁ ତ ସମସ୍ତେ ଏଥର ରାଜି କାରଣ ଆଗରୁ ଥିଲା ଲୋକ ଘରେ ତରେ ରହୁଥିଲେ ଏତେ ବାହାରକୁ ବାହାରୁ ନଥିଲେ ହଁ ସେ ଝିଅ ପିଲା କାଇଁ କୁଆଡ଼େ ଯିବା କଣ ଶିଖିବା ଏମିତି କିନ୍ତୁ ଏବେ ତ ଦୁନିଆ ବହୁତ ଚେଞ୍ଜ ହେଇଗଲାଣି। ସମସ୍ତେ ଚାହୁଛନ୍ତି ଆମେ କିଛି ନା କିଛି ଗୋଟେ କରିଵ୍ ଇନ୍ କମ୍ କରିବା କିଛି କିଛି କିଛି ଯାହା ସିଲେଇ ହଉ କି ପାର୍ଲର ହଉ ଅ କି ଯାହାର ଯାହା ହଉଛି ସମସ୍ତେ ଚାହୁଁଛନ୍ତି ଆମେ କିଛି ଶିଖିକି
ଟିକେ ଅ ଯୋଉ ସ୍ଵବଲମ୍ବୀ ହେଇକି ବଞ୍ଚିବା ଦରକାର। ଆଉ ସ୍ଵାଧୀନ ଭାବରେ ନ ବଞ୍ଚିଲେ ଅ ଯଦି ତାଙ୍କୁ ଆମେ ଘର କଣରେ ଚାପିକି ପକେଇଦବା ତାହେଲେ ସେ ଦେଶ ଦୁନିଆ ବିସ୍ ରେ କିଛି ଜାଣି ପାରିବେନି ତାଙ୍କର ମାଇଣ୍ଡ ଡେଭଲପ୍ ହେଇପାରିବନି। ତ ଅନ୍ୟ ଉପରେ ସବୁବେଳେ ସେମାନେ କେତେ ନିର୍ଭର ହେଇକି ରହିବେ। ତ ତାଙ୍କୁ ବି କିଛି ଆମେ ଶିଖେଇବା ନିଜର ବି କିଛି ରୋଜଗାର ହେଇପାରିବ ପରିବାରକୁ ବି ଆମେ ସାହାଯ୍ୟ କରିପାରିବା।
ହୁଁ ମୁଁ ତ ମତେ ତ ବହୁତ ଭଲ ଲାଗେ ନିଜେ ସ୍ୱବଲମ୍ବୀ ହବାକୁ କାରଣ ଘରେ ଜଣେ ଇନ୍ କମ୍ କରୁଥିବ ଆମେ ସମସ୍ତେ ତାଙ୍କୁ ନିର୍ଭର କରିବା ଟା ଭୁଲ ଠିକ୍ ନୁହେଁ। କାରଣ ଜଣେ ଲୋକ କେତେ ସମସ୍ ତାଙ୍କୁ ସବୁ ଜିନିଷ ଇଏ କରିବ ଆମେ ବି ମିଶିକି ଯାହା ଗୋଟେ ବଢ଼ିଆ ଚି ନ୍ତା ଧାରା ଆମର ଏସବୁ ଗୋଟେ ମିଶେଇ କରିବା ମୁଁ ଉଁ ଯଉ ଉ ବି କହିଦେବି କି ଆମର ଏମିତି ସବୁ ଶିଖିବାକୁ ଆସି ହବ ତିଆରି ବି କରିହବ
ହଁ ଆମେ ଅଲଗା ବି କି ଛି ଜିନିଷ ବି ରଖିପାରିବା ଆମ ଯୋଉ ଦୋକାନରେ ଯେମିତି କିି ଆଉ ଲେଡିଜ୍ ମାନଙ୍କର ଜିନିଷ ସବୁ ଏମିତି ଲେଡିଜ୍ କର୍ଣର ଯାଇକି କିଣୁଛନ୍ତି। ଆଖ ପାଖ ଲୋକ ବି ଆମ ପାଖରୁ ଆସିକି ନେଇପାରିବେ।
ହୁଁ କାରଣ ଗାଁରେ ଫାଷ୍ଟ ଖୋଲିବା କାରଣ ଗାଁ ଲୋକ ଏତେ ମାର୍କେଟ ବି ସମସ୍ ସ୍ତେ କଣ ଯାଇପାରୁଛନ୍ତି ଯାହାର ସୁବିଧା ଅଛି ଯାଇପାରୁଛନ୍ତି ନହେଲେ ହଠାତ୍। କିନ୍ତୁ ଆମର ଗାଁ ରେ କିଛି ସୁବିଧା ଏତେ ନାହିଁ। ତ ଆମେ ଫାଷ୍ଟ ଆମ ଗାଁରେ ଖୋଲିବା ଯଦି ବ ଆମ ଜିନିଷ ବହୁତ ଭଲ ହେଲା କି। ଆଗକୁ ବଢିଲା। ଆମେ ତାକୁ ଆମର ତ ପାଖରେ ମାର୍କେଟ ଆମେ ମାର୍କେଟ ଉପରକୁ ବି। ଯଦି ଆମର ଭଲ ହେଲା ସବୁ ବିଜନେସ୍ ଟା ଆମେ ଅଧିକ ଛୁଆ ରଖିକି। ଗାଁରେ ଗୋଟେ ଖୋଲିବା ପ୍ଲସ୍ ମାର୍କେଟରେ ଗୋଟେ ଖୋଲିବା କିନ୍ତୁ ଚେଷ୍ଟା କରିବା ତୁ ଆମ୍ ତୁ ତ ଏମିତି ବି ବହୁତ କିଛି ଶିଖି ସାଇଲୁଣି ଆମେ ଛୁଆ ବି ଯୋଉ ଶିଖେଇବା ସେମାନଙ୍କୁ ବି ରଖେଇବା। ଛୁଆଙ୍କ ର ବି ଲାଭ ହବ। ସେ ଶିଖିବା ସହିତ। ସେମାନେ ବି ଇନକମ୍ କରିପାରିବେ, ଆମର ବି ଲାଭ ହେବ ଆମେ। ଶିଖିବା ସହିତ ଇନକମ୍ କରିପାରିବା ଯେତେ ବେଳେ ବଢିଆ। ଚିନ୍ତାଧାରା ତୋର ଇଏ ଆମେ ନିହାତି ତାକୁ। ଉଁ ଚେଷ୍ଟା କରିବା ଏଇ ଯୋଉ। ଆଗକୁ ଆସୁଚି ଗୋଟେ ଭଲ ଦିନ ବାହୁଡା ତ ଆମ ଦୋକାନ କୁ। ତ ସେବେ ଓପନିଂ କରିବା ପାଇଁ ଆଉ।
ହଁ ଠିକ ଅଛି ଆଉ, ଆମେ ସେ ବିଷୟରେ କ ଥା ହବା ଘରକୁ ମୁଁ ତ ଯିବି। ସେ ବିଷୟରେ ଆମେ ଟିକେ କଥା ହବା କେମିତି କଣ କରିବା। ଅ କୋଉଠି କରିବା ଅ କଥା ହବା ଆଉ।
ହଁ ତୁ ଘରକୁ ଆସେ, କାରଣ ଏଇଟା ଆଉ ଫୋନ୍ ରେ କଥା ହେଇ ହବନି କାରଣ ଗୋଟେ ବିଜନେସ୍ ଖୋଲିବାକୁ ହେଲେ। ପାଖାପାଖି ତୁ ଆସେ ଆମେ କେମିତି କଣ ଖୋଲିବା ଫାଷ୍ଟ। ଟେ କେମିତି କଣ ଜିନିଷ ଆଣିବା ଅଳ୍ପ ଆଣିବା ଯେହେତୁ ଫାଷ୍ଟ ଖୋଲିବା ବେଶୀ ଆଣିବାନି। ମାନେ ଧୀରେ ଧୀରେ ଆମର ଅଳ୍ପ ଅଳ୍ପ ଆଣିକି ଯଦି ଭଲସେ ଚାଲିଲା ଆମେ ଅଧିକା ଆଣିବା। ଚାଲିବ ବି ଭଲ କାରଣ ଗାଁରେ ଲୋକ ଗୋଟେ ଜିନିଷ ଡ୍ରେସ ଟେ ହଉ ତିଆରି କରିବାକୁ ହେଲେ ମାର୍କେଟ ଯିବାକୁ ପଡୁଛି। ତ ତୁ ଯେହେତୁ ଭଲ ସବୁ ଶିଖିଛୁ ସବୁ ଡିଜାଇନ୍ ବି ଶିଖିଛୁ। ଆମେ ପ୍ରାଇସ୍ ସେମିତି ଯେମିତି ଗାଁ ହିସାବରେ ପ୍ରାଇସ୍ ଟିକେ। ମିଡିଲ୍ ରଖିବା ବେଶୀ ହାଇ କଲେ ସେମାନେ କରିପାରିବେନି ଆଁ ତ। ମିଶିକି। କରିବା ତାପରେ ଛୁଆ ଫାଷ୍ଟେ ଦିଇ ଜଣଙ୍କୁ ରଖିଥିବା ତାର ଆମର ଯଦି ଭଲ ହେଲା ଛୁଆ ବି ଆଉ ଶିଖିବାକୁ ଚାହିଁବେ। ଛୁଆଙ୍କୁ ଶିଖେଇବା ପ୍ଲସ ସେଇ ଛୁଆଙ୍କୁ ବି ରଖିପାରିବା ସେମାନେ ବି ନିଜେ କି ଶିଖନ୍ତୁ ଆମଠୁ ଶିଖିଲେ ବି ଆମକୁ ଖୁସି ଲାଗିବ। ଆମେ ଗୋଟେ ଛୁଆକୁ କିଛି ଶିଖେଇ ପାରିଲେ।
ହଁ ସେଇଟା ମୁଁ ଘରେ କଥା ହେଲି ଯେ ଘରେ ତ ସମସ୍ତେ ରାଜି ହେଇଛନ୍ତି। ଆମେ ମିଶିକି କରିବା ଆଉ। ଯାହା ଯେମିତି ହବ ପିଲାମାନଙ୍କୁ ତାପରେ ଏ ତାଙ୍କର ଯୋଉ ସେ ଆମ ପାଇଁ କାମଟା। କରିବେ। ତାଙ୍କୁ ବି ଆମେ କିଛି ଦବା ପାରିଶ୍ରମିକ ଦବା।
ନିହାତି ସେମାନେ ଯେହେତୁ ଆମ କାମ‌। କରିଦେବେ ଆମେ ଯେମତି ଡେଭଲପ୍ ହବା ତାଙ୍କୁ ତ ନିହାତି ତାଙ୍କ ପାରିଶ୍ରମିକ ଦବା। ତ ମୁଁ ବି ଖୋଜୁଛି ଭଲ ଭଲ ଛୁଆଙ୍କୁ କହୁଛି ଯୋଉମାନେ ଇଣ୍ଟରେଷ୍ଟ ମୁଁ। ଟିକେ ଏବେଠୁ ସବୁ ଛୁଆଙ୍କୁ କହିଦେବି କି ଆମର ଏମିତି ସବୁ ଶିକ୍ଷା ବି ହବ ତମେ ଯଦି କିଏ ଅ ଛ ଶିଖିବା ପାଇଁ ଏଁ ଟେଲର୍ ଜିନିଷ ତ ଆସିବ ଶିଖିବ ନିଜର ବି ବନେଇ ପାରିବ। ତବନେଇବି ହବ ଏମିତି ସବୁ ମୁଁ ଜଣେଇଦେବି। ଯେହେତୁ ଏବେ ବାହା ଘରିଆ ସିଜିିନ୍ ଟିକେ ଆସୁଚି ଲୋକଙ୍କର ଟିକେ ସବୁ ଡ୍ରେସ ହଉ ଲେହେଙ୍ଗା ହଉ ଶାଢ଼ୀ ହଉ ସବୁ ଦର୍ କାର୍ ତଆମରବି ଲାଭ ହେଇପାରିବ।
ବାହାରେ ସେମାନେ ଯୋଉ ଡବଲ ପଇସା ଦେଇକି ଅ ସିଲେଇ କରୁଚନ୍ତି, ଆମ ପାଖରେ ସେମାନେ କିଛି ଇଏରେ କମ୍ ପଇସାରେବି ସିଲେଇ କରିପାରିବେ ଆଉ ତାଙ୍କ ପାଇଁବି ଟିକେ ସ ସହଜ ହେଇଯିବ।
ନିହାତି କାରଣ ଏବେବି ବାହାଘର ସିଜିନ୍ ଆସୁଚି ଲୋକ ମୁଁ ନିଜ ଆଖିରେ ଦେଖୁଚି ଆମେବି ହଉ ଆମ ପାଖରେ ଗୋଟେ କିଛି ନାହିଁ ଆମେ ମାର୍କେଟକୁ ଯାଉଚେ ଅଧିକ ରେଟରେବି ସେ ଠୁ ଆମେ ସିଲେଇ କରିକି ଆଣୁଚୁ, ଯୋଉଟାକୁ ଆମକୁ ଟିକେ ଅଧିକ ପଡ଼ିଯାଉଚିନା। ମାର୍କେଟେ ଯିବା ତାକୁ ତାଇଏ କିନ୍ତୁ ଆମ ଗାଁରେ ହେଲେ କଣ ଆମ ନିଜ ଜିନିଷବି ଆମେ କରିପାରିବା ପ୍ଲସ୍ ଆମ ଘର ପାଖ ଲୋକବି କରିପାରିବେ, ସେମାନେବି ଖୁସି ହେବେ କି ନାଇଁ ଏଠି ଟିକେ କମ୍ ଇଏରେ ଆମେ କରିପାରୁଚୁ।
ହୁଁ। ନାଇଁ ଏଟା ନକଲେ ହବନି, କେତେବି ଆମେ ଘରେ ବସିକି ରହିବା ବାପାଙ୍କୁ କେ ତେଦିନି ନିର୍ଭର କରିବା। ଆଉ ଆମେବି ଟିକେ ଯଦି କିଛି ଏକ୍ସଟ୍ରା ଇନକମ୍ କରି ପାରୁଛେ, ଯଦି ବାପା ମାଙ୍କୁ ଆମେ ସାହାଯ୍ୟ କରିପାରୁଛେ, ସେବି ତାଙ୍କ ପାଇଁବି ଭଲ, ଆମ ପାଇଁ ବି ଭଲ, କିଛି ପଇସା ଆମେ ଏ ସେଭ୍ ବି କରିପାରିବା।
ହଁ ଆମ ପାଖରେ ସେକଳା ଅଛି, ଆମେ କାହିଁକି ତାକୁ ଲୁଚେଇକି ରଖିବା ଆମେବି ବାହାରକୁ ସେକଳାକୁ ବାହାର କରିବା। ଅ ମାନେ କଥା କାରଣ ଅ ଲୁଚିକି ରହିଗଲେ ଆମ ଜିନିଷ ସବୁ ଲୁଚିକିହିଁ ଘର ଚାରି କୋଣ ଭିତରେ ରହିଯିବ। କି ଆମ ପ୍ରତିଭା ଆମେ ଦେଖେଇ ପାରିବାନି, ତଆମେ ଯଉ ଗୋଟେ ଜିନିଷ ଜାଣିଚେ ସେ ପ୍ରତିଭା ଆମକୁ ଦେଖେଇବାକୁ ପଡ଼ିବ ଆଉ ବାହାରକୁ ଆମେ ବାହାରିବାକୁ ପଡ଼ିବ କାରଣ ଆଗରୁ ଥିଲା ଝିଅ ମାନେ ଉ କୁଏତେ ମାନେ ବାହାରକୁ ବାହାର କରେଇ ଦିଅନ୍ତିନି ତବୟସ ହେଲା ମାନେ ଛୋଟ ଏଜରୁବି ବାହାଘର କରଇ ଦିଅନ୍ତି।
ହଁ ପରା ଝିଅ ମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ବି ଆମ ଦେଶ ସ୍ଵାଧୀନ ହେଲା ପରେବି ମତେ ଲାଗେନି ଯେ ଆମ ଦେଶ ସ୍ଵାଧୀନ ହେଇଚି, ତାପରେ ପାଠ ସାଠ ପଢିଲା ପରେବି ମତେ ଲାଗେନି ଯେ ଲୋକ ମାନଙ୍କର ଅ ଚିନ୍ତାଧାରାଟା ଡେଭଲପ୍ ହେଇଛି ବୋଲିବି ମତେ ଲାଗେନି। କଣ ପାଇଁନା, ସେମାନେ ଆଜି ପର୍ଯ୍ୟନ୍ତବି ଝିଅ ମାନଙ୍କୁ ଅ ଦୁର୍ବଳ ବୋଲି ମନେ କରନ୍ତି। ସେମାନଙ୍କୁ ଘର ବାହାରକୁ ଛାଡନ୍ତିନି, ଦେଖୁନ କେମିତି କଣ ସବୁ ଆଜି କାଲିକା ପରିସ୍ଥିତି ହଉଚି। ଯଦି ଅ ବାପା ମା ମାନେ ଡରୁଛନ୍ତି ଏଇ ଯୋଉ ସବୁ ଦେଖିକି ତା ବାଦ୍ବି ଆମକୁ ଟିକେ ଷ୍ଟ୍ରଙ୍ଗ ହବାକୁ ପଡ଼ିବ, ବାହାରେ ଅ ବାହାର ଦୁନିଆ ଦେଖିବାକୁ ପଡ଼ିବ, ନିଜ ଗୋଡ଼ରେ ଛିଡ଼ା ହବାକୁ ପଡ଼ିବ। ଆଉ ନିଜେ ସେତିକି ଷ୍ଟ୍ରଙ୍ଗ ହବାକୁ ପଡ଼ିବ। ଆଉ ଯ ଯଦି ଆମେ ଷ୍ଟ୍ରଙ୍ଗ ନହବା, ତାହେଲେ ଲୋକମାନେ ଆହୁରି ଅଧିକ ଆମକୁ ଚାପ ଦେବେ।
ନିହାତି ଆଉ ତୁ କଣ କଣ ଏବେ ନୂଆ ଡ୍ରେସ ସବୁ ବନେଇଚୁନା ବନେଇନୁ, ରଜକୁତ ନିହାତି ବନେଇ
ମନେଇଛି ନା ବ୍ଲାଉଜ ବି ବହୁତ ସାରା ଆସିଥିଲା ଅର୍ଡ଼ର ଦେଇଥିଲେ ସବୁ ଦେଇ ଯାଇଥିଲେ ବନେଇ କିଛି ବନେଇକି ଦେଲି ଆଉ କିଛି ବନେଇ ପାରିନି ଯେହେ ତୁ ଦେହ ଟିକେ ଖରାପ ଥିଲା ଆଉ ନିଜ ପାଇଁ ବି ବନେଇଚି। ଏବେ ଯୋଉ ସବୁ ନୂଆ ଆସୁଚି ଡିଜାଇନ ବାଲା ସବୁ କୁର୍ତ୍ତୀ ମୁଁ ବନଉଛି। ସମସ୍ତେ ବି ପସନ୍ଦ କରନ୍ତି ମୋ ଷ୍ଟିଚିଙ୍ଗ କୁ କାରଣ ମୋର ଟିକେ ଫିନିସିଂ ଭଲ ଥାଏ ବୋଲି ସମସ୍ତେ କୁହନ୍ତି, ମତେ ବି ଖୁସି ଲାଗେ।
ନିହାତି ମୋର ବି ଗୋଟେ ନୂଆ ଡ୍ରେସ୍ କରିବାର ଅଛି ଆଗକୁ ଯେହେତୁ ରଥଯାତ୍ରା ଆସୁଛି, ଜନ୍ମଦିନ ବି ଅଛି ତ ମୁଁ ଏ ବର୍ଷ ଭାବୁଛି ତ ମାନେ ତତେ ହିଁ ଦେବି ତୁ ମତେ ବନେଇକି ଦେବୁ କାରଣ ମୁଁ ତ ସବୁ ତୁ ପାହା ପାଖରେ ଯେହେତୁ ରହିପାରୁନୁ ମୁଁ ତୋ ଡ୍ରେସ ତିଆରି କିଛି ପିନ୍ଧି ପାରୁନି ତ ଏବେ ତୁ ତୋ ଗାଁକୁ ଆସିବୁ ମୁଁ ତୋ ହାତରେ ଦେବି ତୁ ନିହାତି ମୋ ପାଇଁ କରି
ହଁ ହଁ ନିହାତି ନିହାତି। ମତେ ଡିଜାଇନ କହିବୁ ମୁଁ ବନେଇଦେ
ହଁ।
ଆଉ ଆଜିକାଲି ତ ଇଣ୍ଟରନେଟ ର ଦ ଦୁନିଆ। ଯାହା ଯୋଉଥିରେ ବି ଆମକୁ କନଫ୍ୟୁଜ ଲାଗିବ। ଆମେ ସେଥିରୁ ବି କିଛି ଶିଖିପାରିବା ନୂଆ ଜିନିଷ। ମୁଁ ବି ସେମିତି କରେ ଯଦି କୋଉ ଡିଜାଇନ ତା ମତେ ନ ଆସେ ତାହେଲେ ମୁଁ ଅନଲାଇନ ରେ ସର୍ଚ୍ଚ କରିକି। ଆ କିଛି ଆଇଡିଆ ନେଇକି ବନାଏ।
ହୁଁ ସେ ଏଇ ଏବେ ତ ଗୋଟେ ସୁବିଧା ହେଇଗଲାଣି ଇଣ୍ଟରନେଟ ରେ ସବୁ ଜିନିଷ ଆସଛି ଆମକୁ ଯୋଉଟା। ଆସୁନି ଆମେ ତାକୁ ଟିକେ ସର୍ଚ୍ଚ ମାରିକି ଦେଖିଦେଲେ ଆମକୁ ସବୁ ଜିନିଷ। ଶିଖି ଯାଉଛେ ଗୋଟେ ଭଲ ସହଜ ଉପାୟ କାରଣ ଆଗରୁ ଏତେ ନଥିଲା ଫୋନ ଯୁଗ। ତ ଆମେ ଦେଖି ପାରୁନଥିଲଥିଲେ ଏତେ ଶିଖିଛି ଖାଲି ଦେ ଶଖିକି ଜାଣିକି ଯାହାଠୁ ଶିଖୁଥିଲେ କିନ୍ତୁ ଏବେ ଟିକେ ସୁବିଧା ହେଇଗଲାଣି ଇଣ୍ଟରନେଟ୍।
ଏବେ ବି ଏବେ କଣ ଏବେ ଆମକୁ ଆଉ କାହାର ସାହାଯ୍ୟ ନବାକୁ ପଡୁନି ଆମେ। ଏ ଫୋନ ରେ ସବୁ ସର୍ଚ୍ଚ କରିକି ଜାଣିଦେଲେ ଆଉ। ଯେମିତି ଆଗୁରୁ। ରୋଷେଇ ଶିଖିବାକୁ ହେଲେ ମା ମାନଙ୍କ ପାଖରେ ବସିବାକୁ ପଡୁଥିଲା ଏବେ ଆଉ ସେମିତି। ସେ ଆଉ ହଉଚି କି। ମୋବାଇଲରେ ମାରିଦେଲ ଯୋଉ ଖାଦ୍ୟ ଟା ତମକୁ ରାନ୍ଧିବାର ଅଛି। ଦେଖିଦେଇକି ରାନ୍ଧିଲ ଏଇଟା ଗୋଟେ ସୁବିଧା ହେଇଚି ଆଉ।
ହଁ ଭଲ ସୁ ସବୁ ଯା